ହଉ।
ହୁଁ।
ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କଣ ଖବର କୁହ?
ହଁ ସେମିତି କଣ? ଦୁଃଖ ସୁଖ ସଂସାର ଆଉ।
ହୁଁ। ଯୋଉ ଠାକୁରଙ୍କ ପାଖକୁ ଗଲେ ଟିକେ ଭଲ ଲାଗେ ନା। ଉ ଉ ଉ ମନ ପ୍ରାଣ ଟିକେ ଶାନ୍ତି ଭଳିଆ ଲାଗେନି।
ହଁ ହଁ ସେଠିକି ଗଲେ ଟିକେ ଅଲଗା ପ୍ରକାର ଲାଗେ। ମାନେ କିଛି ମାନେ ଗଇଟା କିଛି ଗୋଟା ନାଇଁ। ମାନେ ହୃଦୟ ଭିତରେ କିଛି ଗୋଟେ ରହେ ନା ସେତେବେଳେ କିଛି।
ଦୁନିଆରେ କିଛି ଗୋଟେ ଅଛି ବୋଲି ସବୁ ଭୁଲିଯାଏ।
ହଁ ହଁ।
ଖାଲେ ଭଗବାନଙ୍କ କଥା ହିଁ ମନେ ପଡେ।
ହୁଁ। ହୁଁ।
ବୁଝିଲେ।
ମୁଁ ମୁଁ ତ ବହୁତ ଜାଗାରେ ସେମିତି ଯାଇଁକି କି ମାନେ ନିଜେ ଇଏ କରିଛି। ଅନ କି ମୁଁ କଣ ଭୁଲେ କିଛି ନାଇଁ ଦୁନିଆରେ। ଯାଇକି ପହଞ୍ଚିବ ଠାକୁରଙ୍କ ପାଖରେ ଯେକୌଣସି କି ମନ୍ଦିରକୁ ଯାଏ। ମତେ ଏମିତି ଫିଲ୍ମ ଲାଗେ କି ଏମିତି ଲାଗେଇକି ଅଣ କରେ। କି କିଛି ନାହିଁ ଦୁନିଆରେ। ବହୁତ ଦ ସେ
ଆଜ୍ଞା। ଆ ଯୋଉ ଯୋଉ। ଆପଣ ଗୋଟେ କଥା ଶୁଣୁଥିବେ ଯୋଉ ଛତିଆ ଅଳମପୁର ଯୋଉ ଅଛି। ଯୋଉ କଳିନାଗ ଗୁମ୍ଫା ଗୋଟେ ପାହାଡ।
ହଁ ମୁଁ ହଁ ହଁ ହେଟିକି ମୁଁ ଯାଏ। ହୁଁ ମୁଁ ବହୁତ ଇଏ ଚେଷ୍ଟା କରିକି ଆସିଥିଲି। ଭଲ
କଟୁଛି ଆପଣଙ୍କର ଭୟସ୍ ଟା କଟୁଛି ଟିକେ ଆପଣଙ୍କର।
ହୁଁ ମୋ ସାଙ୍ଗ ମାନଙ୍କୁ ନେଇକି ଯାଇଥିଲି ଥରେ। ବୋ
ଏ କଟିଲା ନେଟୱାର୍କ କଟୁଛି ଟିକେ ଆପଣଙ୍କର।
ବହୁତ ଭଲ ଜାଗାଟା।
ଆଜ୍ଞା ସେ ତୁ ଜାଣିଛନ୍ତି ସେ ଜାଗାରୁ
ସେଟା ସେଇଟା।
ଆଜ୍ଞା ସେଇ ଜାଗାରୁ ଗୋଟେ ରା ଯୋଉ ଅଛି ମଇନା ଗୁମ୍ଫା ଯୋଉ କହୁଛନ୍ତି। ଏତେ ଗୋଟେ ବାଟ ହେଇଛି। ଏକା ଛତିଆ ବଟକୁ ପଡିଛି ଜାଣିଛନ୍ତି। ସେ ଗୁମ୍ଫା ଦେହରେ ଗୋଟେ
ନାଇଁ ବା ଶୁଣିଥିଲି। ଶୁଣିଥିଲି ମୋ ସାଙ୍ଗଟେ ସାଙ୍ଗଟେ କହୁଥିଲା। ଶୁଣିଥିଲି ବାସ କିନ୍ତୁ ଜାଣିନି ଏତେ।
ହୁଁ ନା ଆମେ ବି ସେଇଆ ଶୁଣିଛୁ। ଆମକୁ ବି ସେୟା ମ ସତ ବି ଲାଗୁଛି। ଆଜ୍ଞା।
ଠାକୁରଙ୍କର ବି ଏମିତି ବି ମାନେ କଣ ମାନେ ମୁଁ ମୋ ସାଙ୍ଗଟେ କହୁଥିଲା ମାନେ କଣ ସାଉଣ୍ଡ ଗୋଟେ ସୁବେ ମାନେ ଠାକୁରଙ୍କର ସେଇଠି ସବୁ ଝନ୍ ସଞ୍ଜବେଳେ ସାହୁ ହୁଅନ୍ତୁ ମାନେ ଏମିତି ପାଉଞ୍ଜି ଯ ନାଚନ୍ତି ବି ଠାକୁ କୁକୁର ସେଠି କାଳେ ମିଳିଛନ୍ତି। ତାପରେ ସେଠି ଭୋଜ ଫୋଜି ମାନେ ଆମିଷ ଭୋଜି ଫୋଜି କରିବାବି ମନା ସେ
ଆଜ୍ଞା ଆଜ୍ଞା ପିଆଜ ରସୁଣ ବି ମନା ପିଆଜ ରସୁଣ ପିଆଜ ରସୁଣ ଶଣେଇ ମନ ସେଠି ସେଟା ଖାଦ୍ୟ ଖାଇଛନ୍ତି ସେଠାରେ ସେଠାକାର ଯୋଉ ହୁଏ ଖାଇଛନ୍ତି ଖାଦ୍ୟ?
ହଁ ସେଇଟା ହଁ ହୁଏ ମୁଁ ଯାଇଥିଲି ଥରେ ଖାଇଥିଲି ଥରେ ଭଲ ମାନେ ଠାକୁର ମନ୍ଦିର ଖାଇବା ତ ଆଜିିକାଲି ବହୁତ ସ୍ଵାଦ ଲାଗେ ତାପରେ ଉ ଆଉ ଗୋଟେ କଥା ହଉଚ କଣ କହିଲେ ହେଟା ରାସ ପୂର୍ଣ୍ଣିମାକୁ ତାଙ୍କର ହେଠି ଭଲ ମାନେ ଆୟୋଜନ କରିକି କରନ୍ତି ତାଙ୍କର ହେ। ରାସ ପୂର୍ଣ୍ଣିମାକୁ ହଁ ହଁ ତାପରେ ଲୋକ ବି ପ୍ରବଳ ହୁଅନ୍ତି ବହୁତ ଆଡୁ ଲୋକ ଲୋକ ଆସନ୍ତି ବହୁତ ଆଡୁ ଲୋକ ଆସନ୍ତି ମୁଁ ଦି ଥରେ ଯାଇଛି କିନ୍ତୁ ସ ଦେ ମାନେ ଏଇ ଯୋଉ ଏଇ ଯୋଉ ଟା ଟାଇମ ଯେତେବେଳେ ହୁଏ ମାନେ କଣ କହିଲ ଯେତେବେଳେ ହୁଏନି ଏଇ ସବୁ କାର୍ଯ୍ୟକ୍ରମ ରାସ ପୂର୍ଣ୍ଣିମା ଟାଇମ ରେ? ସେତେବେଳେ ଆଜ୍ଞା ମୁଁ ଯାଇନେଇ କିନ୍ତୁ ଶୁଣିଛି। ବହୁତ ଭଲ ହୁଏ ସେଠ ଉୁଁ।
ହୁଁ। ଆପଣ ଏକା ଯାଆନ୍ତି ନା ସାଙ୍ଗସଥି ହଁ ଆମେ ଯାଇଛୁ ବୋଲି ତ ନାଇଁ ଆମେ ଯାଇଛୁ ବୋଲି ତ କହିଲୁ।
ହଁ ବହୁତ ଭଲ ଜାଗା।
ହୁଁ ତ ମୁଁ ତଥାପି କଲିଣି ତିରିଶ ଥର ଚାଳିଶ ଥର ଭଳିଆ। ମୁଁ ଦଶମ ଦଶମ ପ ଦଶମ ପରୀକ୍ଷା ପରେ ପରେ ମୁଁ ଯାଇଛି ବହୁତ ଥର।
ହୁଁ।
ଏଇ ଯୋଉ ପାର୍କ ଗୋଟେ ଅଛି।
ଆଁ ସେପଟକୁ ଟିକେ। ହଁ ହଁ ହଁ ହଁ ହଁ ସେ ମୁ ମୁ ସେଇଟା ମୂର୍ତ୍ତି ଫୁର୍ତ୍ତି ମୁ ଅଧା ସବୁ ମୂର୍ତ୍ତି ଭଙ୍ଗା ମୂର୍ତ୍ତି ସବୁ ହେଇଯାଇଛି ସେ ସବୁ। ଓହୋ ହ ପଞ୍ଚୁ ପାଣ୍ଡବ। ମୁଁ ଜାଣିନି ତ ନା ଟା ସେ ତମକୁ ଏମିତି କହିଲି। ହଁ ଭଲ ସେ ଭଲ ବାହାଘର ଟା ଫଟୋ ଫଟ ସବୁ ଉଠ ଠାନ୍ତି ସେଠି ସବୁ ଯାଇକି ଭଲ ହେଇଛି।
ହୁଁ ହୁଁ। ଭଲ ଭଲ ଜାଗା ବି ଭଲ।
ହୁଁ।
ହୁଁ।
ଏଇଠି ତାପରେ କଣ କହିଲେ ସେଠି ଗୋଟେ ଏବେ ଏବେ ଗୋଟେ କଣ ଲୋଗ ଲୋକ୍ କ ଯାଇଥିଲେ ସବୁ ଭି ଭିଡିଓ ଫିଡିଓ ଛାଡିଥିଲେ ମାନେ ଭଲ ଜାଗା ଗୋଟେ ମାନେ ଭୋଜି ଫୋଜି କରିବା ପାଇଁ ଭଲ ଜାଗା ଗୋଟେ ଅଛି। ମୁଁ ଏବେ ଦେଖିଥିଲି ଗୋଟା କିଏ ସେ ସୋସିଆଲ ମିଡିଆରେ। ଭଲ ଏ ଫଟୋ ଅନ୍ଧାରଥିଲେ।
ହୁଁ ସେଠିକୀ ଗଲେ ବି ଭଲ ଲାଗେ। ଏଇଭଳିଆ ଜାଗାକୁ ଯିବା ଭଲ ଲାଗିବ ଆଜ୍ଞା।
ସେଭଳିଆ ଜାଗା ମାନେ ଯେକୌଣସି ଆଧ୍ୟା
। ହୁଁ ନିଜର ମନ ବି ଭଲ ଥିବା ଦରକାରେ।
ଆଜ୍ଞା ତାନ ମନ ଟା ଉ ମନଟା ତମେ ତମ ଉପରେ ସେଇଟା କଣ କହିଲ ନିର୍ଭର କରେ ତମେ ନିଜେ ମନଟା କୁ କେମ ଇଏ କରିକି ନେଇକି ଯିବ ସେ ଜାଗା ଟାରେ ପହଞ୍ଚିବ।
ହୁଁ ତମେ ଯଦି କହିବ ନାଇଁ ମୁଁ ଯିବିନି ଜବରଦସ୍ତି ଆପଣଙ୍କୁ ନେଇଯିବ କି?
ନା କେ ନେଇପାରିବେନି ତାପରେ ନା ଉଁ ଗୁଁ। ଟିକେ ଠାକୁରଙ୍କ ପ୍ରତି ଦା ଦୟା ଥିବା ଦରକାର କି ମୁଁ ଠାକୁରଙ୍କୁ ଦେଖା କରିବାକୁ ଯିବି ସେଇଭଳିଆ ଇଚ୍ଛା ନେଇକି ଯିବାକୁ ପଡିବ ନା ଆଉ। ନହେଲେ ସେମିତି କଣ ଯାଇପାରିବେ ଆପଣ?
ଏଇଠୁ ଗୋଟେ କଥାଟେ କୁହନ୍ତୁଁ ସାନ ଭାଇ ହବ ବୋଲି ଗୋଟେ ପିଲାଟା ଅଛି। ସେ କହିଲା କି ମୋର ଠାକୁରଙ୍କ ଉପରେ ଏତେ ବିଶ୍ଵାସ ନାହିଁ। ବୁଝିପାରିଲେ ତେଣୁ ଠାକୁର ଙ୍କୁ ମୁଁ ଏତେ ଇଏ କରେନି। କି ଠାକୁରଙ୍କୁ ଏତେ ମୁଁ ରାଗିବାର କାରଣ ହେଲା ଉଁ ଯଦି ଆମେ ସେଇ ହାତ ଡାଳମା ଟାକୁ ଘରେ ଖାଇବା ଭଲ ଏ ମ ଲାଗିବନି। କିନ୍ତୁ ସେ ପୁରୀରୁ ଆଜ୍ଞା ଆଜ୍ଞା।
ହ୍ୟାଲୋ ହୁଁ।
ମୁଁ କହିବା କଥା ସାନ ଭାଇ ଜଣ ଥିଲା ଗୋଟେ ପଚାରିଲା କହିଲା ଭଗବାନଙ୍କୁ କେମିତି ମାନିବା?
ହୁଁ।
ସେ ସିଏ ମତେ କହିଲା କି ଭଗବାନଙ୍କୁ ଆମେ ମାନୁଛୁ ବୋଲି ସିଏ ହେଲେ ଭଗବାନ। ମୁଁ କହିଲି ସେଇଟା ତୋର ଚିନ୍ତାଧାରା ଭୁଲ। ଭଗବାନଙ୍କୁ ଆମେ ମାନିଛେ ବୋଲି ଭଗବାନ ନୁହେଁ ଭଗବାନ ଆମକୁ ସୃଷ୍ଟି କରିଛନ୍ତି।
ହୁଁ।
ନୁଏ ଭଗବାନ ଆଗେ ଆମେ ପଛରେ ହେଲା କଣ ସେ ମତେ ମୁଁ କହିଥିଲିସେ କହିବା କଥା କି ଭଗବାନ ଅଛନ୍ତି ବୋଲି ମୁଁ ଜାଣିବି କେମିତି?
ହୁଁ।
ବୁଝିପାରିଲେ ମୁଁ କହିଲି ଆଉ ଭଗବାନ ଅ ଜାଣିବେ କେମିତି ଆପଣ ତମେ ସ୍କୁଲରେ ପାଠ ପଢୁଥିଲ ତାକୁ ବୁଝେଇଲେ ତମେ ସ୍କୁଲ ରେ ପାଠ ପଢୁଥିଲା ନା ନା ପାଠ ପଢୁଥିଲେ ସେତେବେଳେ ତମେ କା ଯାହା ପାଖରେ ପାଠ ପଢୁଥିଲ ସିଏ ତମର କଣ? ଭଗବାନ ଭଗବାନ ଯାହାବି ହେଲେ ଭଗବାନ ନା ଆଉ ଜା ଯେ ଭଗ୍ ଉଁ ଭଗବାନ ଅଛନ୍ତି ମୁ ମୁଖ୍ୟ ଭଗବାନ ଜଗନ୍ନାଥ ଅଛନ୍ତି। କିନ୍ତୁ ଇଏଭାବ କୁହ ନା ନାଇଁ ଯିଏ ଆମକୁ ଡାକ୍ତର ରୋଗୀଙ୍କୁ ଦେଖିଲା। ରୋଗୀ ପାଇଁକା ଡାକ୍ତର ଭଗବାନ ନା ଆଉ।
ହୁଁ।
ନା ମେଡିକାଲରେ ଭଗବାନ ହବ ମେଡିକାଲରେ ଖାଲି ପେସେଣ୍ଟ ଡାକ୍ତର ଭଗବାନ ନା ଆଉ ଘରେ ଘର ଟା ଆମର ଚାଲିଲେ ଆମେ ଯାହା ଦ୍ଵାରା ପରିଚୟିତ ହବା ସିଏ ଆମର ଭଗବାନ ଆଉ।
ହୁଁ ଆଉ ଗୋଟେ କଥା ଶୁଣନ ଭାଇ ଶୁଣ। ଯିଏ ଯୋଉ ଲୋକଟି ଏଇଭଳି କଥା କହୁଛି ମୋ କହିଆଥା ଉ ଯୋଉଁ ପବନ ଇଏ ପବନ ନିଶ୍ୱାସ ପ୍ରସ୍ୱାସ ଯୋଉ ନେଉଛ ତ ଠାକୁରଙ୍କ ନ ନା ନ ଇଛା ନହେଲେ ତମେ ନେଇପାରିବ।
ହୁଁ ନା ନେଇପାରିବନି।
ଯିଏ ଭକ୍ତି କରୁଛି ସିଏ ବି ନିଶ୍ଵାସ ନଉଛନ୍ତି ଯିଏ ଠାକୁରଙ୍କୁ ଗାଳି ଗୁଲଜ କରୁଛି ସିଏ ବି ନଉଛି କାହିଁକିନା ଠାକୁର ଦୁଇ ଜଣଙ୍କର। ଠାକୁର ଦୁଇ ଜଣ ଗଢିଛନ୍ତି ଯିଏ ଯେମିତି ନ ସେଇଟା ତା କର୍ମ ନେଇ ଫଳିବ।
ହେଲା ଯଦି ତମେ ମାନିକି ସେଇଟାକୁ ଠାକୁରଙ୍କୁ ଯେ ବ ନିଜକୁ ମାନିକି ଥାଗେରା ଠାକୁରଙ୍କ
କୁହନ୍ତିନି ମାନିଲେ ଠାକୁର ନ ମାନିଲେ ଠାକୁର ନ ମାନିଲେ ପଥର। କୁହନ୍ତି ନା ନାଇଁ କଥାରେ ଶୁଣିୁଥିବ ଏମିତି। ଲୋକ କଣ ମାନୁଛନ୍ତି ଠାକୁରଙ୍କୁ ଗ ଆମେ ଲୋକ ଠାକୁରଙ୍କୁ ମାନୁ ନାହାନ୍ତି। କାରଣ ଲୋକଙ୍କ ପାଖରେ ପଇସା ପତ୍ର ଟିକେ ହେଇଗଲା। ବୁଝିପାଇଲେ ନା ଆଗେ ଗୋ ଟେ ଗାଁରେ ଗୋଟାଏ ଗାଡ଼ି ଦେଖିବାକୁ ମିଳୁଥିଲା କି ଗୋଟେ ଗାଁରେ ଗୋଟେ ଟିଭି ଦେଖିବା ବାକୁ ମିଳୁଥିଲା ଏଇନା ସମସ୍ତଙ୍କ ଘରେ ଘରେ ଟିଭି ସମ ତଙ୍କ ଘରେ ଘରେ ଗାଡ଼ି ମାନେ ଯୋଉ ହୁଁ କେ-କେମିତି ହଉଛି ମାନେ ପରିବର୍ତ୍ତନ କେମିତି ହଉଛି ବହୁତ ଜଲ୍ଦି ପରିବର୍ତ୍ତନ ହେଇଯାଉଛି।
ହୁଁ।
ହଉ ତେଣୁକରି ଭ ପଇସା ପତ୍ର ହେଲେ ଲୋକ ଭଗବାନଙ୍କୁ ଭୁଲି ଯାଉଛନ୍ତି ଯେତେବେଳେ ଅସୁବିଧା ପଡ଼ୁଛି ଭଗବାନଙ୍କୁ ଖୋଜୁଛନ୍ତି। ଆବଶ୍ୟକ ପଡ଼ିଲେ।
ହୁଁ।
ବୁଝିପାଇଲ ସେଇ ଗୋଟା ଜିନିଷଟ ମଣିଷଙ୍କର ମଣିଷର ଲୋଭ ହିଁ ଯାଉନି।
ହୁଁ।
ଆବଶ୍ୟକ ପଡ଼ିଲେ ଭଗବାନଙ୍କୁ କେମିତି ଖୋଜିବ ଫେଣି ଉଁ ଅସୁବି ଅସୁବିଧା ସୁବ୍ ଖାଲି ଅସୁବିଧାରେ ଖାଲି ଖୋଜିଲେ କେମିତି ଭଗବାନ ମିଳିବେ ମତେ କହିଲେ। ସମେସ୍ତେ ଅସୁବିଧାରେ ଖୋଜିବେ ଅସୁବିଧାରେ କେମିତି ସୁବିଧାରେ
ସୁବିଧାରେ ସୁବିଧା ବେଳେ ଡାକିଛ ଠାକୁରଙ୍କୁ କେବେ?
ନା ସେ ବ କହିବେନି ଅ-ଅ-ଅସୁ ଅସୁବିଧାବେଳେ ଯାଇ କାନ୍ଦି ଦେଇକି ଠାକୁରଙ୍କ କ୍ଷତିରେ ପଡ଼ିଗଲେ ଠାକୁର ତମ ଦୁଃଖ ନେଇଯିବେ ପୁଣି ତମେ ଅସୁବିଧା ଟା କହିଲ ଭଗବାନ୍ କଁ ଏତ ନିର୍ମାନ୍ ନିର୍ ନିର୍ ମାନେ ନିର୍ମାୟ ଲୋକ ଇଏ ନୁହେଁ ନା। ସିଏ କାହା ବି ହେଲେ ବୁଝିବେ କଁ ସାଙ୍ଗେ ସାଙ୍ଗେ ବୁଝିଦେବେ କି?
ନା କାହିଁକି ନା ତମେ ଗୁଁ ଭଲ ବେଳେ ତ ଡାକିନ ଠାକୁରଙ୍କୁ ନା।
ହଁ ଉଁ। ଠାକୁରଙ୍କୁ ଠାକୁରଙ୍କୁ ବେଖାତିର କଲ ଡାକିଲନି କି ଖାତିରି କଲନି ଗଲନି। ପାଖେରେ ପଇସା ଯେତେବେଳେ ଥିଲା ଗଲନି ପଇସା ନଥିଲା ବେଳେ ଯାଇକି ଠାକୁରଙ୍କୁ ଡାକିବ। କି ପଇସା କଥା ହଉ କି ଦେହ ଖରାପ ହଉ ଯାହା ହଉ।
ହୁଁ।
ବୁଝିପାଇଲେ ଯେ କୌଣସି ଲୋକ ଉଁ ଭଗବାନଙ୍କୁ ସବୁବେଳେ ଡାକିଚି ଯିଏ ଯେ ଯେଉଁ ଲୋକ ହଉଛି ହଉ। ସବୁବେଳେ ଡାକିଚି ସିଏ ଆଜି ଯାଙ୍କେ ଭଲରେ ଥିବ। ଆଉ ଯିଏ ଉଁ ମାନେ ଗର୍ବ ଦେଖେଇକି କହିବ କି ମୋ ପଇସା ଅଛି ମୁଁ ଠାକୁରଙ୍କୁ କାହିଁ ଡାକିବି ଇଏ କରିବି ସିଏ କରିବି ତା ଘର ଦ୍ୱାର ବି ବିକ୍ରି ହେଇ ତା ଜମିବାଡ଼ି ବିକ୍ରି ହେଇ କିଛି ରହିବନି କୁହନ୍ତିନି ଗୋ ଗୋଟିଏ ରୋଗକୁ ପଇସା ନାହିଁ ସେମିତି। ହଉ ବନ୍ଧୁ ଆମେ ଆଉ ଟିକେ ପରେ କେତେବେଳେ କଥା ହବା।
ହୁଁ। ହୁଁ ଜୟ ଜଗନ୍ନାଥ ଭାଇ ଭଲ ଲାଗିଲା କଥା ହେଇ।
ଆଜ୍ଞା।